ହଁ କହ କଣ କରୁଛ?
କିଛି ନାଇଁ ବସିଛି ଆଉ।
ଆଉ କଣ ପ୍ଲାନିଂ ହେଲା ଡିନର?
ଡିନର ର ଖେଚୁଡ଼ି ହବ ବୋଲି ପ୍ଲାନ୍ ଅଛି ଆଉ।
ଖିଚୁଡ଼ି?
ହଁ।
ଆଁ ଖିଚୁଡ଼ୁ ରେ କଣ କଣ ପଡ଼ିବ ଜାଣିଛ ନା?
କଣ ଟେ?
ଖିଚିଡ଼ି ରେ କଣ କଣ ପଡ଼େ ଜାଣିଛ?
ହଁ ଆପ୍ ଦ୍ ଯଦି ନର୍ମାଲ ପ୍ଲେନ୍ ବାଲା କରିବେ ତ ଖାଲି ଖିଚିଡ଼ି ଯେମିତି ନର୍ମାଲି ଚାଉଳ ପାଣି ଆଉ ହଳଦୀ ଲୁଣ। ଆଉ ଯଦି କିଛି ଭେଜିଟେବୁଲ
ଆଚ୍ଛା।
ଏଇଟା ଯଦି ନର୍ମାଲ ଟା କରିବ ଖାଲି। ଆଉ ଯଦି କିଛି ଭେଜିଟେବୁଲ ପକେଇବାକୁ ଚାହୁଁଛ ଯେମିତି ଆମର ବିନ୍ସ। ଅ ମ୍ କା ବିନ୍ସ ପରେ ଆ ଭ ଯ ଆସିଯିବ କୋବି ଫୁଲ କୋବି।
ହୁଁ।
ଆଉ ବିଟ୍।
ହୁଁ।
ହୁଁ ବିଟ୍ ଆମର ତ ଏତିକି ପକେଇ ହିଁ ଆମେ କରୁ।
ଆଚ୍ଛା।
ହଁ।
କଣ ଖିଚୁଡ଼ି ସହିତ ଆଉ କଣ ନାଁ ଖାଲି ଖି
ଖିଚିଡି଼ ସହିତ ମସଲା ବାଇଗଣ ଉ ଯୋଉ ପିସ୍ ପିସ୍ କରିକି ବା ବାଇଗଣକୁ ତତା ଯାଏ ମସଲା ବାଲାରେ।
ଆଚ୍ଛା ଆଚ୍ଛା।
ହଁ।
ଆଁ ଯେ
ହୁଁ।
ଆଉ କାଲିର ପ୍ଲାନ୍ କଣ?
କାଲିର ତ ପ୍ଲାନ୍ ଜଣା ନାହିଁ ଆମେ ଯୋଉ ଅଫିସ୍ ରେ ଇଣ୍ଟନସିପ୍ କରୁଚୁ ଆ ତ ଏବେ ନ୍ୟୁ ସିପ୍ଟିଂ ଚାଲିଚି ସେ ଗୋଟେ ଜାଗାକୁ ଉଠିବ ତ କଣ କାଲି ହାଲଚାଲ୍ ଅଫିସ୍ ର ତ ମାଲୁମ ନାହିଁ କାଲି ଅଫିସ୍ ଗଲେ କି ମ୍ୟାମ୍ ଙ୍କୁୁ ପଚାରିଲେ ମେସେଜ୍ ରେ ଜଣା ପଡ଼ିବ ଉ।
ହୁଁ ହୁଁ କହିନାହାନ୍ତି କାଲି ଫ୍ରାଇଡ଼େକି ଯିବ କି ଅଫିସ୍
ନାଁ କିଛି ତ ଜଣା ନାହିଁ ଆମେ ଯାହା ଶୁଣୁଥିଲୁ ସା ଆଜି ଯୋଉ ଅଫିସ୍ ର ତ ଚାଲିଚି ଉଇ ଯୋଉ ଏଇ ସଫାସୁତୁରା କାମ ସବୁ ସିପ୍ଟିଂ ଉଏରା। ଦେଖାଯାଉ କାଲି କେମ୍ ପଚାରିଲେ ଜଣା ପଡ଼ିବ ଉ।
ଅଁହୋ।
ଇଁ ହଁ।
ଆଉ ତାହେଲେ କୁଆଡ଼େ ବୁଲାବୁଲି ଏବେ ପ୍ଲାନ୍?
ସଣ୍ଡେରେ ପ୍ଲାନ କରିଚି ମୁଭି ଯିବା ପାଇଁ ଦେଖାଯାଉ କଁ ହଉଚି।
ଆଚ୍ଛା ଆଉ ସଣ୍ଡେରେ ଇଣ୍ଟନସିପ୍ ନାହିଁ?
ନାଁ ସଣ୍ଡେ ଇଣ୍ଟନସିପ୍ ବି ଛୁଟି ଆଉ।
ହୁଁ ହୁଁ।
ହଁ। ଏଇଆ ସବୁ ପ୍ଲାନ୍ ହେଇକି ଅଛି ଆଉ ଦେଖା ଯାଉ କାଲି କଁ ହଉଛି।
ଆପଣ ଏବେ ବୋଧେ ବାଲକୁନିରେ ବସିଚନ୍ତି?
ହଁ। ଘରେ ନେଟୃରକ ଆସୁନଥୁଲା ତ ବାହାରକୁ ଆସିବାକୁ ପଡ଼ିଲା ବାଧ୍ୟରେ। ଆଉ ଘରେ ତ ଜାଣିଥା ଫ୍ୟାମିଲିରେ ଟି ଭି ସିରିଏଲ୍।
ଓହୋ ଟି ଭି ଷ୍ଟା ଷ୍ଟାର୍ଟ ହେଇଗଲାଣି କି ଟି ଭି?
ହଁ ହଁ ଆମର ସେରିଓ ଷ୍ଟାର୍ଟ ହେଇଗଲାଣି ରାତି ବାରଟା ଯାଏଁ ଏବେ ଚାଲିବ।
ବାରଟା ଯାଏଁ?
ମୋ ମାମାଙ୍କୁ ସିରିଏଲ଼ ବହୁତ ପସନ୍ଦ କାଲି କ୍ୟା ମୁଁ ପାଖାପାଖି ଏଗାରଟା ଦଶ ପନ୍ଦରୁ ହିଁ ସୋଇପଡି଼ଚି କାଲି।
ଏଗାରଟା ଦଶ ପନ୍ଦର ଏତେ ଯାଏଁ କଁ କରୁଥୁଲ?
ଗାଁଟ୍ କାଲି ଟିକେ ହଁ ଦିନଟା ଭଲ ନଥିଲା କହିହବନି। କିଛି ଲାଇଫ୍ ର ପର୍ସନାଲ୍ ପ୍ରୋବଲମ୍ ନ ଥିଲା କାଲି।
ହଁ ଆଚ୍ଛା ସେଇଥିପାଇଁ ଆଉ ନିିଦ ହେଲାନି। ଆଚ୍ଛା ନିଦ ହେଲାନି ତାଲେ କଁ କରୁଥୁଲେ ତାଲେ।
କିଛି ନାହିଁ ଏମତି ମୋ ଘରେ ଗୋଟେ କ୍ୟାଟ୍ ଅଛି ତା ସହିତ ଦୁଃଖ ସୁ ଖ ତା ସହିତ ଖେଳ ମଜା କରୁଥୁଲି ଟିକେ ଲାଗୁଥୁଲି ଆଉ ମାମା ପାଖରେ ବି ବସିଥିଲି। ଆଉ ହଁ।
ଆଉ ତାହେଲେ ରବିବାରେ ମୁଭୀ ଆଉ ତାପରେ କୁଆଡେ ବୁଲାବୁଲି?
ଦେଖାଯାଉ କଣ ହଉଛି ଆଗକୁ ଆଉ ଆଗ ତ ଏକରୁ ଆମର ପୁଣି କଲେଜ ଫିଟି ଯାଉଛି। କଲେଜି ବାର ତ।
ଆଚ୍ଛା ସବୁ ଚେଞ୍ଜ ହେଇଯାଇନ୍ତି ନା କିଛି ଅଛନ୍ତି?
କିଛିଟାରୁ ଜଣେ ଦି ଜଣ ଅଛନ୍ତି ବାକି ଆଉ ଚାରି ପାଞ୍ଚ ଜଣ ସବୁ ଚେଞ୍ଜ ହେଇଗଲେଣି। ତ ସେଥିପାଇଁ କଲେଜ ଏକ ତାରିଖରେ ଅଛି ତ ଯିବାକୁ ପଡିବ ଯେମିତି ହେଲେ।
ଆଚ୍ଛା ଏକ ତାରିଖରେ ପ୍ରପର କହିଦେଇଛନ୍ତି ନୋଟିସ୍ଆସିଯାଇଛିଏକତାରିଖରୁ୍ କ୍ଲାସ୍ ଜଏନେ କରିବ ବୋଲି।
ହଁ।
ଆଚ୍ଛା।
ହୁଁ।
ହ ଆଉ କୁହ ତମର ସେ ପଟ ପାଣି କେମିତି କଣ ସୁବିଧା?
ପାଣି ଆମର ଦୁଇଟା ଟାଇପ ଅଛି ଯେମିତି ଆମର ବୋରିଙ୍ଗ ଜାଣିଥିବେ କୂଅରୁ ଯୋଉଟା ଆଉ ବାକି ଲାଇନ ପାଣି ଆଉ।
ବୋରିଂ ବୋରିଂ ସେଠି କଣ ପର୍ସନାଲଖୋଳି ଛନ୍ତି।
ହଁ ଆମ ଘ ଆମେ ତ ଏଇଠି ରେଣ୍ଟ ରହୁଛୁ ଆମ ଘର ଅନୁ ରଛି ସିଏ କରୁଛନ୍ତି ବୋରିଙ୍ଗ ଆଉ।
ଆଚ୍ଛା ସେ ବୋରିଂ ର କିଛି ପଇସା ନଉନାହାନ୍ତି ଏ ପାଣିର?
ହଁ ଯୋଉଟା ଲାଇନ୍ ପାଣି ଆସୁଛି ତାର ପଇସା ନଉଛନ୍ତି ଆଉ।
ଆଚ୍ଛା ଯୋଉ ସପ୍ଲାଇ ପାଣି ଯୋଉ ଆସୁଛି ତାର ପଇସା ନଉଛନ୍ତି। କେତେ ନେଉଛନ୍ତି ଯାହ?
ସେଟା କହି ହବନି ଆଜ୍ଞା।
ଆଚ୍ଛା ଠିକ୍ ଅଛି।
ହୁଁଁ।
ଆଉ ତାହେଲେ କୁହ ପର୍ବପର୍ବାଣୀ କ ଭଲ ଲାଗେ ତମକୁ?
ମତେ ଦିୱାଲିୀ ଆଁ ହୋଲି। ଆଉ ଦଶହରା ଏଇ ଟାଇପ୍ସ।
ଆଚ୍ଛା କଣ କର ଏଇସବୁ ପର୍ବରେ?
ଏଇ ସବୁରେ ତ ଘରେ ମୁଁ କେବେ ବସେନି ଦଶହରାରେ ଆମ ଫ୍ୟାମିଲି ସବୁ। ଟ୍ରିପ୍ ପ୍ଲାଆନ୍ ହୋଇଥାଏ ଆମେ ଟ୍ରିପ୍ ଯାଇଥାଉ। ଅଁ ଏଥର ବି ପ୍ଲାନ୍ ହେଇଛି ବି।
ହୁଁ ହୁଁ ପୁରା କନଫର୍ମ ଯିବେ ବୋଲି।
ହଁ କନଫର୍ମ ତ ହେଇଛି ଦେଖାଯାଉ ଭଗବାନଙ୍କ ଡାକରା ଆଉ।
ଆଚ୍ଛା ଭଗବାନ ପାଖକୁ ଯାଉଛନ୍ତି ବୋଧେ ଆଚ୍ଛା।
ହୁଁ।
ତାହେଲେ କେତେ ଦିନର ଟ୍ରିପ୍।
ସେଇ ପାଖାପାଖି ମୋଟ ର ଦଶ ଦିନ ଭଳିଆ।
ସେ ଦଶ ଦିନ।
ହୁଁ ଗୋଟେ ସତାହଆଉ ଦି ଦିନ ଭଳିଆ ଆଉ।
ହୁଁ ହୁଁ ଆଉ କଲେଜ କଲେଜ ତ ଛୁଟି କରିବାକୁ ପଡିବ।
ହଁ ସେଇ ଟାଇମ ରେ ତ କଲେ ଛୁଟି ଅଛି ଦଶହରା ଟାଇମ ଟା ତ ପାଞ୍ଚ ଦିନ ଭଳିଆ କଲେଜ ଛୁ। ଛୁଟି ଅଛି ମୋ ତରଫରୁ ଆଉ ଚାରି ଦିନ ଭଳିଆ ଖଣ୍ଡେ ଛୁଟି ହେଇଯିବ ଆଉ।
ହଁ
ଆଉ କୁହନ୍ତୁ ପର ଦେ କଣ କେମିତି ଦେହ ହାର ସମସ୍ତଙ୍କର
ହଁ ସମସ୍ତଙ୍କ ଠିକ ଅଛି ମାମା ଦେହତା ଟିକେ ଭଲ ନଥିଲା ଏଇ ଥଣ୍ଡା ମଣ୍ଡା ଇଏ ଯୋଗୁ। ତା ଏବେ ବି ଠିକ୍ ଅଛି ଆଉ।
ଆଉ ତମ ଦେହ କେମିତି ଅଛି?
ହଁ ମୁଁ ଠିକ୍ ଅଛି।
ହଁ ଆଛା।
ହୁଁ କାଲି ଟିକେ ଜର ହେଇଥିଲା ଆଜି ଟିକେ ଭଲ ଅଛି ଆଉ।
ଆଛା।
ହୁଁ ହୁଁ।
ଆଉ କଣ ଜର ପାଇଁ ମେଡ଼ିସିନ୍ ଖାଇଥିଲେ ନାଁ?
ହଁ ଖାଇଛି ଆଉ ରାତି ହେଲେ ଆଉ ଗୋଟେ ଖାଇବି ଆଉ।
ହୁଁ ହୁଁ।
ହଁ।
କଣ କଣ ଖାଇବାକୁ ଭଲ ଲାଗେ ତମକୁ?
ମତେ ସ୍ପେଶିଆଲ ତ ଖାଲି ଘର ଖାଇବାରେ ଇଏ ହଁ ନର୍ମାଲ ଜିନିଷ ଯେମିତି ଆଳୁ ଚକଟା ଭାତ ଡାଲି ଏଇ ଟେପସ୍ ଆଉ ବାହାର ଜିନିଷ ପ୍ରାୟ ରୁ ମୋମୋ ଟିକେ ଖାଇବାକୁ ଭଲ ଲାଗେ ଏଇ ଟାଇପସ୍।
ଆଛା।
ମତେ ଜଙ୍କ୍ ଫୁଡ୍ ଅଧିକ ଭଲ ଲାଗେ ବଟ୍ ସେଇଟା ଦେହ ପାଇଁ ଭଲ ନୁହଁ ବଟ୍ ମତେ ପସନ୍ଦ।
ତ ଆଛା ଠିକ୍ ଅଛି। ଆଉ କୋଲଡ୍ରିଙ୍କସ୍ କଁ ପିଅନ
କୋଲଡ୍ରିଙ୍କସ୍ ରେ କୋକାକୋଲା ଥମ୍ସଅପ୍
ଫେବ୍ରେଟ୍ କୋଉଟା?
ଆଁ ଫେବ୍ରେଟରେ ଯେମିତି ଦେଖାଗଲେ ମୁଁ କୋଲଡ୍ରିଙ୍କସ୍ ରେ କିଛି ଫେବ୍ରେଟ୍ ନାହିଁ ଯ ଯେତେବେଳେ ଯୋଉଟା ମୁଡ୍ ହେଲା ସେଇଟା ମୁଁ ସେତେବେଳେ ପିଇଲି।
ଆଛା।
ହଁ। ଉଁ ଉଁ।
ଆଉ ଚକୋଲେଟ୍ ରେ କଣ ପସନ୍ଦ ଲାଗେ?
ଆଗରୁ କିଟ୍ କାର୍ଟ ପସନ୍ଦ ଆସୁଥିଲା ବଟ୍ ଏବେ ଡେରି ମିଲକ୍ ପସନ୍ଦ ଆସୁଛି ଆଉ।
ଆଛା ଆଉ ଗୋଟେ ମିଲ୍କ୍ ବାର୍ ଗୋଟେ ଅଛି ସେଇଟା ଭଲ ଲାଗୁନି?
ନାଁ ସେଇଟା ବି ଏତେ ଏବେ ଆଉ ପସନ୍ଦ ଆସୁନି ବେଶୀ ଏବେ ଡେରି ମିଲକ୍ ହିଁ ଭଲ ଲାଗୁଛି।
ଆଛା।
ହୁଁ।
ଡେରି ମିଲକ୍ ଏଇ ଜୋଉ କଣ ଦଶ ଟଙ୍କିଆ ନାଁ ବଡ ବାଲା?
ନାଇଁ ଡେରି ମିଲକ୍ ର ଅଲ୍ ବାଲା ଯାହା ହେଲେ ବି ଚଳିବ?
ଆଛା ଆଁ ଡେରି ମିଲକ୍ ଭଲ ଲାଗେ ଆଉ।
ହଁ।
ହୁଁ ଆଉ ଫ୍ରୁଟସ୍ କଣ ଭଲ ଲାଗେ ତମକୁ?
ଫ୍ରୁଟସ୍ ରୁ ଲିଚି ୱଟରମେଲନ୍ ଆଉ ମ୍ୟାଙ୍ଗୋ।
ଆଛା ଯୋଉ ଆଁ ଇଏରେ ସବୁ ପାଣି ଅଧିକ ଥାଏ।
ହଁ।
ହଁ ହଁ ଲିଚି ୱାଟରମେଲନ୍ ପାଣି ଅଧିକ ସେଥିରେ।
ହୁଁ ହୁଁ।
ଆଛା ଆଉ ଖାଅ ନାଁ କେବେ ନାଁ ବେଳେ ବେଳେ?
ନାହିଁ ତାର ସିଜନ୍ ଅନୁସାରେ ମୁଁ ତାକୁ ଖାଏ। ମ୍ୟାଙ୍ଗୋ ତ ଏବେ ସିଜନ୍ ଚାଲିଛି ତାକୁ ବି ଖାଇଛି ୱାଟରମିଲନ୍ ତ ସିଜନ୍ ଆସିନି ଲିଚିର ତ ଏବେ ଜଷ୍ଟ୍ ସିଜନ୍ ଗଲା।
ଆଛା ଏବେ ତ ଆମ୍ବର ବି ସିଜନ୍ ଚାଲିଛି ସବୁ ବଢିଆ ଆମ୍ବ।
ହୁଁ।
ହୁଁ ଆଉ କଣ ଜିମ୍ ଫିମ୍ ଆଛା ଆପଣ ତାହେଲେ ଆମ୍ବ ପସନ୍ଦ? ହଁ।
ଆଉ ଆପଣଙ୍କ ଖବର କଣ?
ହଁ ସବୁ ଭଲ ଚାଲିଛି। ଆଉ
ଆଉ ତମର ଇଣ୍ଟର୍ନସିପ ରେ ସବୁ ରିପୋର୍ଟ ଫିପୋର୍ଟ ଲେଖିବାକୁ ଦଉଛନ୍ତି ନା ନାଇଁ?
ଆଜ୍ଞା ହଁ। ରିପୋର୍ଟ ଲେଖିବାକୁ ଦଉଛନ୍ତି, ବଟ୍ ମୁଁ ଏଇ ଦଶ ଦିନ କୋଡିଏ ଦିନ ହେଲା ଲେଖିନି। ହଁ। ଲେଖିନି ଭାଉଛି କେତେବେଳେ ଲେଖିବି ଲେଖିବି କହିକି ଆଉ ଲେଖୁନି।
ଓହୋ। ହୁଁ।
ତ ଏ ଇଣ୍ଟର୍ନସିପ ସରିବା ପାଖାପାଖି ଆସିଲାଣି ଲେଖିବାକୁ ତ ପଡିବ।
ହଁ ସିଗ୍ନେଚର ଭଳିଆ ତାର ଯଦି ଦରକାର ହଉଥିବ।
ହଁ ଲାଷ୍ଟ କୁ ଏ ସିଗ୍ନେଚର ସୁପରଭାଇଜର ସିଗ୍ନେଚର ଦରକାର। ତ ଇଣ୍ଟର୍ନସିପ ବାଲାଙ୍କ ପାଖରେ ବସିକି ଦିନେ ପୁରା କରିବାକୁ ପଡିବ ସବୁ।
ଆଛା ହଉ ମୁଁ ରହୁଛି ଆଉ।
ହଁ ଠିକ ଅଛି।